ହାଲୋ
କ କରୁଚୁ?
ଏଇ ଆସ ରୁମ ରେ ତ ଆସିିକି ସଫାସୁଫି କରିକି ଶୋଇଚି। ଏଇସବୁ ଆଇଥିଲେ ଯୋଉ। ପୂଜା ତମ ସେଇ ପୂଜା ତାପରେ ଅର୍ପିତା।
ଏଟା କିଏ?
ଚିନୁ ଦିଦି ନା। ହଁ ବାଏ ବାଇ ସେଇ ଯୋଉ ବା ଏଗାର ନମ୍ବର ଚିନୁ ଦି କ'ଣ ବେ ଅର୍ପିତା ଘରିଆ।
ଏଗାର ଓହୋ ଏଗାର ନମ୍ୱର୍ ଛୁଆ ହଁ ହଁ ଜାନଲି ଜାନଲି।
ହଁ ସେଇ ସବ ଆଇଥିଲେ। ଏମତି କଥା ହୋଉଥିଲୁ ଆଉ।
ଓ ସେମାନେ କ'ଣ ଏତେ ଶୀଘ୍ର ପଳେଇଲେଣି। ସିଏ ତ ସିଏ ତ ଆସିବା ଛୁଆ ନୁହଁ।
ଙ୍କ ହେଇଛି ହଁ ଆମର ପା ଏଗଜାମ ଅଛି ସବୁ ପଳେଇ ଆସିଛନ୍ତି
ଓହୋ ସେଇଥିପାଇଁ ନା ମୁଁ କୋଉଚି ଏମାନେ ତ ଆସିବା ଛୁଆ ନୁଅ ଙ୍କ ପାଳିଆଇଚନ୍ତି।
ସେୟପା। ତାପରେ ଏଇ ଆସିକି ସଫାସଫି ଭୋଜି ଅଳିଆ ହେଇଥିଲା। କହନି କହନି।। ତାପରେ ସବୁ ବାଗବୁଗି କଲି ଝଡା ଝଡି କରିକି।
ହେଇଯାଉଚି।
ନା ନାଇଁ ତମ ମାନଙ୍କର ଏତେ କିଛି ଯାଇନି ମୋର ଦେଖୁନ କେ ଯାହାହାଗରେ ଏପଟ ସେପଟ କରି ସବୁ ଯାଇଥିଲି। ଏ କରି ସ୍ମ ନା ନା। ଖଲେ ଆସିବ ଟିକେ ଝାଡୁ କରି ଦବ ତ ଟ୍ରଙ୍କ ତଳୁ କରି ଦବ ବାସ।
ମୋ ତ୍ରଙ୍କ ଟା ଉପରେ ଅଛି ନା
ହଁ
ତ ମୋର ମନେହିଁଇଟାକୁ ଉପରେଥ ଦେଇଛି।
ହଁ ଭଲ ଅଛ ତାପରେ ସ୍ମ। ଦିଦି ଆସି ସଜାସଜଜି କରିଦେଇଛନ୍ତି। ମୁଁ ମୋର ସୁ ସଜାଜ ସେ ମୁଣ୍ଡ ସଫା କରି ଗାଧେ ବୋଲି ଗରମ ହେଲା। ତାପରେ ଯାଇଏ ଅଙ୍କିତାର ମର ଖାଇଲୁ ପାପ।। ପାପାଲି ତ କ'ଣ କହୁଛି? ଆ ଆସୁଛି ବୋଲି ବସ୍ ରେ ଅଛି ବୋଲି।
ତୋର କେତେଟା ହେଲେ ତୋର କେତେଟା ହେଲାଣି ତୋର କେତେଟା ହେଇଛି କେତେଟା।
ଏଇଟାକୁ ଲଗେଇ ପନ୍ଦରଟା। ତମର କେତେ ରହିଛି?
ମୋରିଟା ପନ୍ଦର ହବ।
ହଁ ତାପରେ ସବୁ ହେଇକି କଥାବାର୍ତ୍ତା।।
ଏଇଟାକୁ ହିଁ ମୋର ପନ୍ଦରଟା ହ ହଁ ଠିକ କଥା କହିଲୁ ମୋର ଏଇଟାକୁ ହି ପନ୍ଦରଟା ହେଲା।
ହଁ
ମୁଁ ଆଉ କରିଦେବା ଆଉ ଦିଇ ତିନଟା କରିଦେଇ କରିଦେଲେ ହେଇଯିବଉ।
ଆଜି ଚାଲ ଗପି ଦବା ଯେତେ ପାରୁଛି।
ହଁ ଆ ତା ପରେଏଗଜାମ ଅଛି ରାତିରେ ପଢିବୁ।
ହଁ ରାତିରେ ପଢିବି ମାନେ କଣ କହିଲ ଷ୍ଟଡି ଆୱର୍ ସାର ପଢିବି ତାପରେ ଖାଇକି ଆସିକି ନଅଟା। ତମତି ତମ ସହ କଥା ହେଇଯିବି।
ହଁ ହଁ
ତାରେ ଯାଇକି ପଡିିବ ବସକି।
ହଁ
ଠିକ କଥା କରିଦେଲେ ଦିଦି କହିଲେ କରିଦିଅୁଡ ର ବି ପଇସ ପୁଣି ଆସିବ।
ହଁ ଆଉ ନକହଲେ ପୁଣି ତ ଆମେ ଯଦି କାମ ନ କରିବା ସେ ଆଉ ମା କଙ୍କୁ କାହିଁକି। କେବେ କହିଲୁ ବହୁତ କେବେଠୁ ସାରିଦେଲେଣି ଛୁ ଲୋକ କେବେଠୁ ସାରିଦେଲେଣି।
ଆମେ ହିଁ ସାରି ନେ।
ହୁଁ ସାଧାରଣ ତାଙ୍କୁ ଯୋଉମାନେ
ଆମକୁ କହିଲି ଥରେ ପଇସା ପେଳେଇ ଅଇଲେ ଆମକୁ କହିଲି ଥରେ ପଇସା ଆମେ ଖୁସି ହେଇଲେ।
ହୁଁ ଏମିତି ଆ ହବନି ଆମକୁ ଆଉଥରକୁ ଆମ ନମ୍ବର ବ୍ଲକ କରିଦେବେ।
ସେଇଆବା ମତେ ବର୍ଷା ଦିଦି କହୁଥିଲେ।
ହୁଁ ମୁଁ ସେପାଇଁ ମୁଁ ନାଇଁ ମୁଁ ଯାଇଁଥା
ହଁ ତାପରେ ଏନିତି ସବୁ ହେଲା ଆଇଲି ଗାଧେଇ ପଧେଇ ଖାଇ ପିଇ ଏଇ ମୁଁ କହିଲି ଟ୍ରେ କଣ ଆଉ ନେଇକି ଯିବି ଧୂଆ ହବ ମୁଁ ଅଙ୍କିତାକୁ ଡାକିଦେଲି ତା ଟ୍ରେରେ ଖାଇଦେଲୁ ଡାଲମା ଭାତ ଖଟା। ଡାଲମା ଭାତ ଖଡ଼ା ଆଳୁ ଭର୍ତ୍ତା।
ଓହୋ ଛୁଆ କେତେ କଣ ଆସିଲେଣି।
ହଁ ଆଇଛନ୍ତି ଅଳ୍ପ ଅଳ୍ପ ହଁ ବେଶୀ ଆସିନାହାନ୍ତି ଅଳ୍ପ ଆଇଛନ୍ତି।
ଆଁ ତମର ଯଦି ତମର ଏଗଜ୍ମା ମ ସବୁ ପଳେଇ ଆସିବେ ନା।
ହଁ ହଁ ସେତିକି ଆଇଛନ୍ତି।
ହଁ।
ତାପରେ ଏମତି ସବୁ ହେଇକି ଏଇ ପାଣି ଫାଣି ଆଣି ବୋତଲ ପୁରରେଇ ପାରେଇ ଦେଲି ତାପରେ। କିଏ ଶୋଇଛି ଗଡୁଥିଲେ ସେମାନେ ଆସିଲେ କଥା ହଉଥିଲେ। ସେଠି ତମକୁ ଫୋନ କଲି ସେମାନେ ଗଲେ ଭାରି ସବୁ ମୁ କିହିଲି ହଉ ଯାଅ।
ହଁ ମୁଁ ମୋ ଝିଅ ପାଣି ବୋଟଲ ନେଇକି ଯିବି ମୋର ମନେ ପକେଇଦେଲୁ।
ହଁ ପାଣି ବୋତଲ ନେଇ ଆସିବ।
ହୁଁ।
ବଢି ଆଣିଛ ବଢି।
କଣ କହିଲ ନା ହଁ ନେମି ନେମି ବା।
ହଁ ବର୍ଷା ଦିଦିଙ୍କୁ ବି କହିଛି। ବର୍ଷା ଦିଦି ଭିଡିଓ କଲ୍ କରିଥିଲେ ଦେଖୁ କହିଲେ କି ଭିଡିଓ କଲ୍ କଲୁ। ତାପରେ ତାଙ୍କ ମମିଙ୍କ ସହିତ ଏମିତି କଥା ହେଲି।
ହୁଁ।
ଏମତି ସବୁ କଥା ହଉଥିଲୁ ଆଉ ଜାଣିଛ ଗୋଟେ କଥା।
କଣ ହେଇଛି ନାଁ ଏଇନା କହନା।
ହଉ।
ନର୍ମାଲ ହଁ।
ଆରେ ମାନେ ସିଏ କଥା ନୁହଁ।
ଆଉ ହଉ ତାହାନେ କହ।
ହଁ।
ତାଙ୍କର ସବୁ ଚେଞ୍ଜ କରିଦେଇଛନ୍ତି ବେର୍ଡ ଫେର୍ଡ।
କେମିତି ଫୁଣି କରିଦେଇଛନ୍ତି ଡିରେକ୍ସନ କେମିତି ଚେଞ୍ଜ କରିଦେଇଛନ୍ତି।
ହଁ ତମେ ଭିଡିଓ କଲ୍ କରିବ କହିବି ଆଉ।
ଓ କୋଉ ପଟିଆ କରିଦେଇଛନ୍ତି।
ମାନେ କାନ୍ଥ ସାଇଡରେ ତାଙ୍କ ବେଡ ଜଏଣ୍ଟ କରିଦେଇଛନ୍ତି ତାପରେ ମୁଁ। ଆଗପଟେ ମୁଁ ଯେମିତି କରି ରଖିଛି ଟେବୁଲ ଟା ତାଙ୍କ ବେଡ ଅଛନ୍ତି ତାପରେ ମାନେ ସେପଟକୁ ବୁଲି ଦେଇଛନ୍ତି ଏଇଟାକୁୁ। ରିୟାକ ଟାକୁ ସେ ଏପଟୁ ଆଣି ସେପଟେ ଥୋଇଦେଇଛନ୍ତି। ମାନେ ଠାକୁରଙ୍କ ପାଖରେ ଠାକୁରଙ୍କ ପାଖରେ ହଁ।
ମାଲୋ କିଏ କଣ ପାଇଁ ମାନେ ସେଏ କହୁଛନ୍ତି ତାଙ୍କ ଗୋଟେ ସାଇଡରେ ସେ ଏକା ରହିବେ ନା କଣ।
ଏକା ରହିବି ହଁ। ତାପରେ ବର୍ଷା ଦିଦି ମତେ କହିଲେ ମୁଁ ବର୍ଷା ଦିଦି କହିଲେ ହଉ ଆଉ ସେ ଖାଉ। ତାପରେ ମୁଁ କଣ କଲିନା ମୋ ରିୟାକ ଟାକୁ ନେଇକି ତାଙ୍କର ରିୟାକ ପଛ ପଟେ ଥୋଇଦେବି ନା କଣ। ତାପରେ ଆମର ଏଇଟା ପୁରା ଫାଙ୍କା ହେଇଯିବ।
ହଁ ଠିକ କଥା ତ ସେଇଆ ଭଲ ହବ ତ ସିଏ ଯଦି ଥୋଇଛନ୍ତି ଥୋଇଦେ ସେଇଠି ନେଇକି।
ହଁ।
ହୁଁ।
ଥୋଇଦେବି ମୋର ସେଇଠି ଆମରପୁରା ଏପଟେ ଫାଙ୍କା ହେଇଯିବ ଗଡିଆ ଆମର
ହଁ ଯେତେ ଦିନ ଗରମ ହବ ସେଇଠି ଗଢିବ।
ହୁଁ ମାମ ସେଇଆ
ହୁଁ।
ଏସବୁ ଆଉ
ଓହୋ ଏଇ ସବୁ କରିଛନ୍ତି ତାନେ
ହଁଁ ହଁ।
ହୁଁ ସିଏ କୁଆଡେ ଯାଇଛନ୍ତି କୁଆଡେ?
ସେ ଯୁ ଅଛନ୍ତି ସ୍ମୃତି ଦିଦି ଏଇଠି ଅଛନ୍ତି ତାଙ୍କର କଣ ଆଜି ଫର୍ମ୍ ଫିଲପ ତାଙ୍କର ଆଜି ହେଲା ବା।
ଆଜି କଣ ମାନେ କଣ ପାଇଁ ସେବେଠୁ ହେଇନଥିଲା କଣ ହେଇଥିଲା ଅସୁବିଧା?
କେଜାଣି ତାଙ୍କର କଣ ଅସୁବିଧା ହେଇଥିଲା ସେ ତ ଏବେ ଯାଇକି କରିକି ଏବେ ଏଇ ଖାଇ ଆଣିକି ବସିଛନ୍ତି। ତାଙ୍କର ଜଣେ ସାଙ୍ଗ ଆସିଛନ୍ତି ତାଙ୍କ ସହ କଥା ହଉଛନ୍ତି ଏଠି। ସେ କହିଛନ୍ତି ହଁ। ହଁ ତାଙ୍କ ରୁମ ରେ କିଏ ଆସିନାହାନ୍ତି ନା କଣ ତାଲା ପଡୁଛି ସେଥିପାଇଁ ସେ ଏଠି ଅଛନ୍ତି।
ଅଁ ହଁ। ନା ଆମ ଆମେ ହିଁ କେବଳ ଆମ ରୁମ ରେ ତାଲା ପାଖେଇ ଯାଆନ୍ତିନି ନା ଯେତେବେଳେ ଯାନ୍ତି ଯୁଆଡେ। ଆଉ ସବୁ ଖୋଲା ପଡିଥାଏ।
ହଁ।
ହଁ ମ କି ପସି ଯାଉଛି ନା କ ରୁମ୍ ଟାକୁ ଯେ
ହୁଁ। ହଁ ଆଉ ତମେ ସବୁ ହାରାମି କଣ କରିଛ ବଡେ ଏମିତି ସେଲିବ୍ରେଟ କରି କରିଛ ଯେ ମୋ ବ୍ୟାଗ ର ସବୁ ପେପର ଫାଡିି ଦେଇ ଯାଇଛ ଏଡେ ହାରା ମୁଁ ଆସିକ୍ ପୁର ଶକ୍
ଖୁଁ ଖୁଁ ଖୁଁ।
ମୁଁ କହିଲି କଣ ଇଏ?
ଉ ହୁଁ।
କହୁଛନ୍ତି ମୁଁ ବଧେ କରିଦେଇଛି। ଆଉ ସେ ଫାଟି ଯାଇଥିଲେ ତ ମୁଁ ଗୋଟେଇକି ଫୋପାଡି ଦେଇଛି।
ହଁ ହୁଁ ହୁଁ ତାକୁ ଆଉଥରେ ଅଠା ମାରିଦେ ଅଠା ବା ଅଛି।
ପେପର ହିଁ ନାହିଁ କୋଉଠୁ ଆଣିବି।
ଏ ହେ ପେପର ନାଇଁ ମୁଁ ଗଲାବେଳେ ମୁଁ ନେଇକି ପେ
ନାଁଇଁ। ତମେ ନେଇ କଣ ଆସିବ ତାପରେ ମୁଁ ଅଙ୍କିତା ରୁମ କୁ ଗଲି ଅଙ୍କିତା ରୁମ୍ ରେ ଗୋଟ ଗାଡି ଟା ପୂରା ଫାଙ୍କା ଥିଲା ତା ଦେହରେ ବଢିଆ ନୂଆଁ ନୂଆଁ ସବୁ ଲାଗିଥିଲା ତାକୁ ଦେଲି ଫାଡିକି ନେଇଆଇଲି ସବୁ ଲଗେଇଦେଲି ସାଇଜିକରିକି।
ଏ ମାଲୋ
ଖାଲି ଖାଲି ପୁରା ଲାଗିଲା ମୁଁ କହିଲି କଣ ଏମିତି ଗୋଟେ ଦେଖା ଯାଉଛି।
ହୁଁ ମତେ ସବୁ ସେଟ୍ କରିଦେଇଛୁ?
ହଁ ପଛରେ ସେଟ କରିଦେଲୁ ବା।
ଉ ହୁଁ। ଆଉ
ହେଇଆ ଆଉ ଖାଲି ପରୀକ୍ଷା ଟା ନଥାନ୍ତା ମୁଁ ଭାବିଥିଲି ଡବା ଫବା ଟିକେ ଧୋଇ ଦେଇଥାନ୍ତି ପରୀକ୍ଷା ତ ଅଛି ବାଳ
ବା କାଳେ ଧଉଛି ବସିକି ଡବାରେ କଣ କୋତରା ହେଇଛି ନା। ତାକୁ ସବୁ ତୁ ଧୋଇ
ମାନେ ପୋଛିଦେବି ଭାବୁଛି ଏତେ ବି କତୋରା ହେଇନି ମାନେ କଣ କହିଲୁ ଏଇ ଯୋଉ ଉପରେ ଟିକେ ଟିକେ ମଳି ଜମି ଯାଇ
ପଛଟା ଟିକେ ଓଦା କପଡାରେ ପଛିଦେ।
ହଁ।
ଓଦା କପଡ଼ା ରେ ପୋଛିଲେ ପୁରା କ୍ଲିନ୍ ହେଇଯିବ।
ଯୋଉ କଣ କହୁଥିଲ ଟିକେ ରୁହ ଯୋଉମାନେ ଟ୍ରାନ୍ସକ୍ରିପ୍ସନ କରିଥିଲ ଆଜି ଆଉ କାହାର ଆସିଛି କି?
ଉୁଁ ହୁ।
ଉ ଓହୋ ହଁ କଣ କହୁଥିଲ? ନା କଣ କହୁଥିଲ?
ହଁ ମୁଁ କଣ କହୁଥିଲି କହିଲୁ କଣ କହୁଥିଲି ଭୁଲି
ଓ ଓଦାକନା ମୁଁ ହଁ ଓଦାକନା ଟିକେ କରିକି ଘର ଫର ପୋଛି ଦେବି ସବୁ କାଇଁନା ଟିକେ ଟିକେ ମଳି ଯୋଉ ଡବା
ସେ ଟେବୁଲୁ ବେବୁଲ ରେ ପୋଛି ଦେଲୁ ନାଇକି ଟେବୁଲ ଗୁଡା ପୋଛି ଦେଲୁ ଓଦା କରିକି।
ତାପରେ ମୁଁ କପଡା ପକେଇଦେବି ହଁ ମାନେ ଝାଡୁ ମାରିକି କପଡା ପକେଇଦେବି। ଖଟ ଝାଡୁ ମାରି ଦେଲି।
ହୁଁ।
ମାରିବି ବୋଲି କପଡା ପକେଇଦେଲି ଆରେ କଣ ହେଇଛି କହିଲ ଦେଖ ମୁଁ ତାଙ୍କ ଘରେ ଥିଲେ ମୁଁ ତା ବୋଉ ମତେ କହିଥିଲେ କି ଆଉ ତମର ତ ଆଜି ଏକଜାମ୍ ନାହିଁ ଏମିତିରେ ବି ଯାଇକି କଣ ପଢିବୁ ସେ ଠିକ ଜାଣିଛନ୍ତିି ମୋ ଝିଅ ରିଲିଆନ୍ସ କୋଦାଳ ଟା ଛାଡ ମତେ କହିଲେ କି କହିଲେ ଖାଇ ଦେଇ କି ଏକାଥରକ ଯିବୁ ମାନେ ସେ କହିଥିଲେ ସକାଳ ବେଳେ କହିବେ ଦଶଟା ବେଳକୁ ବାହାରିବୁ ଆଉ ବାପାଲୋ ସେଠୁ ବୋଧେ ଫୋନ କଲା ଯେ ଆଠଟା କେତେ ଆଠଟା ରାଇଟ ଆଠଟା ହେଇଛି ଫୋନ୍ କଲା ସୋଫିଆ ଯଲ୍ଦି ବାହାରିକି ଯା ମୋ ବୋଉ ଯାଉଛି ମୋ ସହିତ ହେଲା।
ହଁ।
ମୁଁ କହିଲି ଆଣ୍ଟି ଘରିକା ଜାଣିଛନ୍ତି ସମସ୍ତେ ମୁଁ କାଲି ଠୁ ଆଇଣିନି ବୋଲି ନହେଲେ ସେ ଦେଖ ଏମିତି ପଡିଛି। ମୁଁ ସେଇଟା ଶବ୍ୟ କୁ କହିଲି ହଉ ତୁ ଚାଲେ ମତେ ଛାଡି ଦେଇେ ଆସିବୁ ସିଏ ସେଇଠୁ ପୁରା ଜୋରେ ଛାନିଆରେ ଗାଡି ଚଲେଇ ଆଣି ମତେ ଛାଡି ଦେଇ ଯାଇଛି ଆଇଲାବେଳୁ ପା ରୂପାଲି ମତେ କହୁଛି ପହଞ୍ଚିଲା ପରେ କହୁଛି ଆଉ ସୋଫିଆ ଆଉ ତୁ ସ ଭାଇଙ୍କ ସହିତ ବୁଲାବୁଲି କରିକି ଆସେ ଆଉ ମୁଁ କହିଲି କାଇଁ କହୁଛି ଆଉ ମୋ ବୋଉ ନଖରା ଯାଏଁ ଯିବ ମୁଁ କହିଲି ଛି ପେ
ନଖରା ଯାଏ କଣ ପାଇଁ ଛାଡିଦେଇ ତ ଆସିଥାନ୍ତେ ହଷ୍ଟେଲ ଆସିଥା
ଜା ନଖରା ଯାଏ କଣ କହିଲେ ତ ମୁଁ କହିଲି ଓହୋ ହୋ ମୁଁ କହିଲି ନାଇଁ ବୁଲିବି କଣ ସବେ ମତେ ଛାଡିକି ଗଲାଣି ଦୀର୍ଘ ଘଣ୍ଟେ ପୂର୍ବରୁ।
ପ୍ରେଡିକ୍ଟେସନ କୁ ପଳେଇଥିବୁ ସେତେବେଳେ ଆଉ।
ହଁ ବା ମୁଁ କହିଲି ହେ କଣ କଲି ମୁଁ କହିଲି ଦେ ଛାଡ ଆସିଲି ତ ଆସିଲି ସଜଡା ସଜଡ଼ି ଆଲିଷ୍ଟ ଟିକେ ବେଡ ରେଷ୍ଟ ତ ନେଇପାରିବ ଆମେ କଥା ତ ହେଇପାରିବା
ହଁ ଠିକ୍ କଥା କହିଲୁ ଟିକେ ସଜଡା ସଜଡ଼ି ଟିକେ ରେଷ୍ଟ ନେଇ ପାରିବୁ ନା।
ହଁ।
ନା
କେତେ ମିନିଟ୍ ହେଲାଇଁ
ତୁ ଖାଇଛୁ କଣ ଆଉ ଅଳ୍ପ ଟିକେ।
ଖାଇଛି ଖାଇଥିଲି ଆଜିିବା ଭାତ ଅରୁଆ ଭାତ ଡାଲମା
ହୁଁ।
ତାପରେ ଖଟା ତାପରେ ହେଇଥିଲା ଆଜି ଇଏ ଭର୍ତ୍ତା ହେଇଥିଲା ହଁ ଆରୁଅ କେଜାଣି ଆଜି ଗୁରୁବାର ଅରୁଆ ଭାତ କରିଦେଇଚନ୍ତି।
ମାଲୋ ସମସ୍ତେ ଆସିଲେଣି?
ନାଇଁମ ଅଳ୍ପ ଟିକେ ପିଲା ଆଇଚନ୍ତି, କେଜାଣି ସେ ସେଇ ବୁଢା ଅଛି ତ। ଅନେଇକି ଦାନ୍ତ ଦେଖୋଉଚି।
ସେଇ ଏକା ଅଛି ତ, ମୁହଁ ମାରି ଫଟେଇ ଦେଲୁନି।
ଥିବେ ବାଢିଲା ଟାଇମ୍ ରେ ସେଇ ଥିଲା ଆଉ।
ଓହୋ। ତାହେନେ ଏତିକି ସବୁ ଖାଇବା ଆଜି ହେଇଥିଲା ଭଲ୍ ଆଜି ଭଲ ଲାଗୁଥିବ ଖାଇବା ନୂଆ ଆଜି-ଆଜି ନୂଆ କରିଚନ୍ତି ନା ଆଜି ଫାଷ୍ଟ କରିଚନ୍ତି ନା ସେଥିପାଇଁ ଭଲ ଲାଗୁଥିବ।
କାଲି ଅଙ୍କିତା କହୁଥିଲା କାଲି ରାତିରେ ତାଙ୍କୁ ସବୁ ଗୋଟେ-ଗୋଟେ ଗୋଲାପଜାମୁନ୍ ଦେଇଥିଲେ ସେମାନେ ସବୁ ଖାଇଥିଲେ।
ମା ସତ ନା ମିଛ କଥା କହି ତତେ ଇଏ କରିବେ
ନାଇଁ-ନାଇଁ ସତକଥା କହିଲା, କହିଲା କି କମ୍ ପିଲା ଥିଲେ ତ ଦେଇ ଦେଇଚି ଗୋଟା-ଗୋଟା ମୁଁ କହିଲି ଗୋଟେ କହୁଚି ହଁ ବା ଗୋଟେ ଦେଲେ ସିଏ ଏପାଟି ସେ ମାନେ ସେପର୍ଯ୍ୟନ୍ତ ଆଉ ଯାଇନି ବି ଡାଇରେକ୍ଟ ତଣ୍ଟି ଭିତରୁ
ତାକୁ କହିଲୁନୁ ଆଉ ଗୋଟେ ଛଡେଇଆଣିଥାନ୍ତୁ
ଓହୋ କର
ହଉ ଠିକ୍ ଅଛି।
ହଁ।